ହାଲୋ। ହଁ ସାଙ୍ଗ ମୁଁ ତତେ କଲ କରିଥିଲି ଗୋଟେ କଥା କହିବି।
କଣ କହୁନୁ?
ମୁଁ କୋଲକତାରେ ଅଛି ତୁ କଣ କିଣିବୁ କହ?
ତୋ ଇଚ୍ଛା ତୁ ଯାହା ଆଣିପାରିବୁ।
ପଚାରିବୁନି କୋଲକତାରେ କଣ କଣ ମିଳୁଛି?
କଣ ମିଳୁଛି କହ?
ମାନେ ବହୁତ କମ୍ ରେଟ ରେ ଡ୍ରେସ୍ ସବୁ ମିଳୁଛି। ତିରିଶ ରୁ ତିରିଶ ଟଙ୍କାରୁ ଷ୍ଟାର୍ଟିଂ କୂର୍ତ୍ତି।
ଓ ସେ କେମିତିଆ?
ହଁ ଟିକିଏ ପତଳା ଅଛି ଲେକିନ୍ ଭଲ ଭଲ ଲାଗୁଛି। ସେ କୁର୍ତ୍ତିୀ ସବୁ ବି ଆଉ ତିରିଶ ରୁ ଏ ତିରିଶ ଟଙ୍କାରୁ ଷ୍ଟାର୍ଟିଂ ଅଛି ପଚାଶ ଟଙ୍କିଆ ବାଲା ବି ଅଛି ଶହେ ଟଙ୍କିଆ ଦୁଇଶହ ଦେଢଶହ ଏତେ ଟଙ୍କିଆ ବାଲା ବି ଖୁର୍ତ୍ତିୀ ସବୁ ଅଛି ଆଉ ଉ ସ୍କଟ ସେଟ ସବୁ ବି ମିଳୁଛି ଜିନ୍ସ ବି ମିଳୁଛି ପ୍ଲାଜୋ ବି ମିଳୁଛି ତୁ କଣ ନେବୁ? ବୁ କହ?
ମୋ ପାଇଁ ତୁ ଆଣିବୁ କୁର୍ତ୍ତୀ। ଜିନ୍ସ ଆଉ ଆହୁରି କିଛି ଦେଖିବୁ ଯଦି ଫ୍ରକ୍ ରୁ ମିଳିବ ତ ଆଣିବୁ।
ହଉ ଫ୍ରକ୍ ରୁ ବି ଦେଖିବି ଫ୍ରକ୍ ରୁ ବି ବହୁତ ଅଫଟେଟ ପ୍ରାଇଜରେ ମିଳିଯାଉଛି। ଯାଉଛି। ବଢିଆ ବଢିଆ ହଁ ଟେସନାରୀବି ବହୁତ। ବହୁତ ଶସ୍ତା ଶସ୍ତା ଷ୍ଟେସନାରୀ ମୁଁ ଆଜି ବଜାରକୁ ଆସିୁଛି ତୁ ଯୋଉ ଯୋଉ ଗୁଟା ଜିନିଷ କହିବୁ ମୁଁ ମୁଁ ସେଇ ସେଇ ଜିନିଷ ତୋ ପାଇଁ ନେଇ ନେବି।
ଟ କାନ ଫୁଲ ବି ବହୁତ ଶସ୍ତା ଶସ୍ତା କାନ ଫୁଲ ବି ବହୁତ ଶସ୍ତା ଶସ୍ତା।
ମୁଁ ଶୁଣିଥିଲି ଆଉ ମତେ ଜଣେ ଆଣିକି ଦେଇଥିଲେ। ଲେକ୍ଚର ମାନେ ହାର, କାନ ଫୁଲ ସବୁ ଆଣିକି ଦେଇଥିଲେ ସେ କହିଲେ ସେଠି ପୁରା କମ ରେଟ ରେ ସେଠି ମାନେ ଗୋଟେ ଗୋଟେ ନ ବେଶ ରେଟ ଲାଗିବ ମାନେ ତାର ସେଟ ବି ନେଇ ନ କମ ରେଟ ରେ ଆସିବ।
ହଁ ପୁରା କମ୍ବୋ ସିକ୍ସ କମ୍ବୋ ପୁରା
ହଁ।
ସେଇଟା ମାନେ ବହୁତ ଶସ୍ତା ଶସ୍ତା ମିଳୁଛି ମୁଁ ଏଠି ଆ ଫା ଗୁଚୁପ ଖାଇଲି ଚାଟ ଖାଇଲି ତାପରେ ମୁଁ ମୋ ମାସ ସହିତ ଆସିଲି ବଜାରକୁ ଦେଖିବା ପାଇଁ କଣ କଣ ଡ୍ରେସ୍ ମିଳୁଛି ମୁଁ କାଲି ପଳେଇ ଯିବି ଘରକୁ। ସେଇଥିପାଇଁ ମୁଁ କହୁଛି ମୁଁ ସାଙ୍ଗ କ କଲ୍ କରି କହୁଛି ଏବେ ସବୁ ସାଙ୍ଗ କ କଲ୍ କରିକି କହିବି କିଏ କଣ କଣ ନେବ କୁହ?
କିଏ କିଏ ଯାଇଛ?
ମୁଁ, ମୋ ବାପା, ମା ଏଇ ସବୁ ଆସିଛନ୍ତି ଆଉ ମୋ ଦି ତିନିଟା ଯୋଉ ଆମ ସାଙ୍ଗ ଥିଲେ ସିଏ ବି ପଳେଇ ଆସିଛନ୍ତି। ଆମ ସାଙ୍ଗରେ ସିଏ ବି କହିଲେ ମୁଁ ବି ଯିବି କୋଲକାତା ବୁଲିବା ପାଇଁ ତ ସେମାନେ ବି ନଉଛନ୍ତି ମୁଁ କହିଲି ତୋ ପାଇଁ ବି ଆଉ ଆଉ ଯୋଉ ଦି ତିନିଟା ସାଙ୍ଗ ଅଛି ତାଙ୍କ ପାଇଁ ବି ନେଇ ନେବି।
ହଁ।
ବୋହୁତ୍ ବଢ଼ିଆ ବଢି଼ଆ ଜିନିଷ ଏଠି ବି ବୋହୁତ୍ ବିଲ୍ ଡିଙ୍ଗ ସବୁ ବି ଅଛି ଦେଖ ଦେ ଖିବାକୁ ବୋହୁତ୍ ଭଲ ଲାଗୁଛି। ଆଉ ଉମ୍ ଆଁ ଏଠିର ଚାଟ୍ ବୋହୁତ୍ ଟେଷ୍ଟ୍ ଲାଗୁଛି।
ସେଠି ଗୁପ୍ ଚୁପ୍ ଆମ ଏଠି ବଢ଼ିଆ ନା ଅଲଗା?
ଆମ ଏଠି ଭଳିଆ ନୁହେଁ ଏତେ ଭଲ ବି ଟେଷ୍ଟ୍ ଲାଗୁନି। ଆଉ ଟେଷ୍ଟ୍ ଲାଗୁଛି ଆଉ କୋଡିଏ ଟଙ୍କାର ପାଁସ୍ ଟା ଜମା କୋଡିଏ ଟଙ୍କାରୁ ପାଁସ୍ ଟା। କୋଡ଼ିଏ ଟଙ୍କାର ଚାଟ୍ ଟା ପାପଡ଼ି ଦବ ତ ପାଁସ୍ ଟା। କୋଡି଼ଏ ଦଶ୍ ଟଙ୍କାର ଖାଇଲେ ତିନିଟା ଦେବ ଅଧିକ ଦେବନି।
ବୋହୁତ୍ ରେଟ୍।
ବୋହୁତ୍ ରେଟ୍ ଆ-ଆମ ସେଠି ଏତେ କମେ ମାନେ ଦଶ୍ ଟଙ୍କାର ବି ଛଅଟା ମିଳୁଛି। ଏଠିରେ ବୋହୁତ୍ ରେଟ୍।
ଆଉ ତୁ କଣ କଣ ଖାଇଲୁ ଖାଲି ଚାଟ୍ ଆଉ ଗୁପ୍ ଚୁପ୍ ଖାଇଲୁ ଆଉ କିଛି ଖାଇଲୁ?
ନା ଏବେ ମୁଁ ଯାଇକି ଆ ଡ୍ରେସ୍ ସବୁ ସପିଂ କରିନେବି ତାପରେ ମୁଁ ଦେ ଦେଖିବି କିଛି ଖାଇବି। ରାତିର ବି ଏଇଠି ଖାଇକି ପଳେଇଯିବୁ ଆମ ଘରକୁ କାଲି ତ ଆମେ ସକାଳୁ ଘରକୁ ପଳେଇ ଆସିବୁ।
ହୁଁ କାଲି ତମେ କେ-କେତେବେଳେ ବାହାରିବ
କାଲି ଆମେ ଛଅଟା ବେଳେ ବାହାରିଯିବୁ।
ତମେ ପହଚି ଆସିକି ପହଞ୍ଚିବ କେତେବେଳେ?
ଆ ସେଟା ମୁଁ ଜାଣିନି କେବେ ଲେଟ୍ ହେଇଯାଉଛି କେବେ ଜଲଦି ହେଇଯାଉଛି।
ହଁ
ଯୋଉ କାଲି ଯେବେ ଛଅଟା ବେଳେ ବାହାରିବି ତ କାଲି ଚାରିଟା ବେଳେ ତ ଚାରିଟା ପର୍ଯ୍ୟନ୍ତ ମୁଁ ଘରକୁ ଆସିକି ପହଞ୍ଚିଯିବି ବି ତାପର ଦିନ ଆମେ ସବୁ ସାଙ୍ଗ ଗୋଟିଏ ଜାଗାକୁ ଆସିବେ କଥାବାର୍ତ୍ତା ହେବେ ମୁଁ କଣ ଜିନିଷ ଆଣିଛି ସମସ୍ତଙ୍କୁ ଦେବି।
ଆଉ ତୁ କଇଟି ଯାଇନୁ ଛୁଟିରେ?
ମୁଁ କୁଆଡେ ଯାଇନି ଯିବି ଖାଲି ମାମୁଁ ଘରକୁ ଦି ତିନି ଦିନ୍ ରହିକି ପଳେଇ ଆସିବି।
ତୁ ବି କଲ୍ କତା ପଡେ଼ଇ ଯା ସେଠାରେ ବୋହୁତ୍ ମଜା ଆସେ। ବୋହୁତ୍ ଉଁ ଶସ ଶସ ଜିନିଷ ବି ମିଳେ।
କେହି ସିନା ଗଲେ ଯିବି ତୁ ତ ଗଲୁ ମତେ ଖବର ପଠେଇଲୁଣୁ ମୁଁ କେମିତି ଯିବି?
ହଁ ମୁଁ ଜଲଦି ହେଲା ବୋଲି ମୁଁ କହିପାରିଲିନି ନହେଲେ ମୁଁ ତତେ କହିଥାନ୍ ତି ତୁ ରାଗିବୁନୁ।
ଗିଁ ହିଁ ହିଁ ନହେଲେ ଆଉ ଥରେ ଯଦି ଯିବୁ କହିବୁ ମତେ।
ହଁ ହଁ ମୁଁ କହିଦେବି। ଆଉ ଆଁ ମୁଁ ଯେବେ ଆଉଥରେ କୁଆଡେ ଯିବି ତ ତତେ କହିଦେବି କଲ୍ କତା ତ ପଳେଇ ଆସିଛି କଲ୍ କତା ତ ଅ ଯିବିନି ଯେବେ ମୁଁ ଦିଲ୍ଲୀ ଯିବି ଦିଲ୍ଲୀ ଯିବାର ଅଛି ତ ଆମେ ସ ଦି ଜଣ ଆଁ ସାଙ୍ଗରେ ଯିବୁ ଆଉ କାହାକୁ ନେବୁ
ହଁ।
ମୁଁ ଯେବେ ଫାଷ୍ଟ୍ ଟାଇମ୍ ଦିଲ୍ଲୀ ଯାଇଥିଲି। ଦିଲ୍ଲୀରେ ବି ବୋହୁତ୍ ଶସ୍ତା ଶସ୍ତା ଜିନିଷ ମିଳୁଛି। ଆଉ ଦିଲ୍ଲୀରେ ଏ ଗୋଟିଏ ଗୋଟିଏ ମାନେ ବଜାର ସବୁରି ମାନେ ବଢ଼ିଆ ବଢ଼ିଆ ଡ୍ରେସ୍ ମିଳୁଛି କମ୍ବୋ ହିସାବ୍ ରୁ ମାନେ ଛଅଟା ନେବ ସେମ୍ ଡିଜାଇନ୍ ଥିବ କଲର ଅଲଗା ଅଲ୍ ଗା ସେ ଡ୍ରେସ୍ ବି ଦିଲ୍ଲୀରେ ବୋହୁତ୍ ସ୍ ଶସ୍ତା ମିଳୁଛି ଆଉ
ହ
ଆଇ ଦିଲ୍ଲୀର ବିସ୍କୁଟ୍ ସବୁ ବି ବୋହୁତ୍ ଟେଷ୍ଟ୍ ଲାଗେ ଲଡ଼୍ବା ବିସ୍କୁଟ୍ ଏ ସବୁ ବି ବୋହୁତ୍ ଟେ ଷ୍ଟ୍ ଲାଗେ ଯେବେ ଆ-ଆ ତମ ତୋର ମୋର ଯିବୁ ଯିବେ ତେବେ ଆମେ ଦି ଜଣ ନେଇକି ଆସିବୁ।
ହଁ।
ଆଉ କିଛି କହୁନୁ ତୁ
ମୁଁ ତ କୁଆଡେ ଯାଇନି ମୁଁ ଗଲେ ତତେ କହିବି। ତୁ ଯିବୁ ନା ମୋ ସହିତ?
ହଁ ହଁ ତୁ ଯେବେ ବି ଡାକିବୁ ମୁଁ ଯିବି।
ହ
ଆଉ ଆଉ ସାଙ୍ଗ ମାନେ କଣ କରୁଛନ୍ତି? ତାଙ୍କ ସାଙ୍ଗରେ କଥା ହେଲା ବି?
ମୁଁ କାହା ସାଙ୍ଗରେ କଥା କରିନି ତୁ ଫୋନ କରିଥିଲୁ ତୋ ସାଙ୍ଗରେ କଲି।
ଫୁ
ଆଉ?
ଆ ଆମ ଯୋଉ ସାଙ୍ଗ ବାହାଘର ବା ହେଇଯାଇଛି ତା ସାଙ୍ଗରେ ମୁଁ କଥା ହେ ହେବି ଯେବେ ସିଏ କହିବ ହ ତୁ ତ ଧନୀ ଲୋକ ହେଇଗଲୁନୁ ତୁ ତ ମତେ କଲ୍ କରୁନୁ ଅମକା ସ ମୁ କହେ ଏମି ଯେମିତି କହିବ ଆଉ। ମୁଁ କହିଲି ତୁ ବାହେଇଛୁ ତୁ ଧନୀ ନ ହେଇକି ମୁଁ ଧନୀ ହେଇଯାଇଛି
ସେ ଆମକୁ କହୁଛି ଧନ
ହଁ ସେ ବାହା ହେଇଯାଇଛି ସେ କହୁଛି ଆମକୁ ଧନୀ। ଯେବେବି କଥା ହେବା ଏମିତି ଏମିତି କଥା କହିବା ଫମ ଶାଶୁ ଘରେ କେମିତି ସେ କିଛି ହଁ ମୋ ଶାଶୁ ଘରେ ସମସ୍ତେ ସେ ଠିକ ସବୁ ଠିକ ଅଛନ୍ତି। ଆଉ ତୋ ସାଙ୍ଗରେ ସେ ଯୋଉ ବାହା ହେଇଯାଇଛି କଥା କରୁନୁ କି କି ତୁ ତାକୁ କଲ୍ କରୁନୁ?
କାହିଁ ସିଏ ତ ମତେ କଲ୍ କରୁନି। ମୁଁ ବି କାହିଁ କଲ୍ କରୁନି। ତା ନମ୍ବର ବି ମୋ ପାଖରେ ନାହିଁ।
ଓହୋ ମୁଁ ହ୍ଵାଟସଆପ୍ କରିଦେବି ତତେ ତାର ନମ୍ବର ସିଏ ମୋ ସାଙ୍ଗରେ ଏତେ କଥା କ କହିଲା ସିଏ କହୁଛି ସେକଣ୍ଡ ଇଅରରେ ଆଡମିସନ କରିବ।
ବାହା ହେଇକି ପୁଣି ଆଡମିଶନ୍ କରିବ?
ହଁ ସେ କହୁଛି ସେ ସେକେଣ୍ଡ ଇଅରରେ ବା ଆଡ଼ମିଶନ ମିଶନ କରିବ ତାର ସ୍ଵାମୀ ସ୍ଵାମୀ କହିଛି ସିଏ ପଢିବ ବୋଲି ସେଇଥିପାଇଁ ସିଏ ସେକେଣ୍ଡ ଇଅର‌‌‌ ରେ ଆଡ଼ମିଶନ କରି କରିବ କହିଛି ଆଉ ସେ କହିଛି ତୁ ଅ କେବେ ମାନେ ଏ କହିବୁ ତୁ କାହାକୁ ଯିଏ ସେକେଣ୍ଡ ଇଅର ଆଡ଼ମିଶନ ଯିଏ ଆଡ଼ମିଶନ କରିବ ସିଏ ମୋ ସହିତ ସେ ମୋ ସାଙ୍ଗରେ କଥା ହେବୁ ହେବେ। ନହେଲେ ମୁଁ କେମୀତି ଜାଣିବି କିଏ ସେକେଣ୍ଡ ଇଅର ଆଡ଼ମିଶନ କରିବ ମୁଁ କାହାକୁ ପଚାରିବି ତୁ ଆ ଆଉ ଗୋଟେ ସାଙ୍ଗକୁ କହ ତାର ଭଉଣୀ ପଢିଛି। ସିଏ ତାକୁ ପଚାରିଦବ ସିଏ କହିଲା ନା ନା ତୁ ପଚାରିକି କଇମ୍ କ ନା ନା ମୁଁ ପଚାରି ପାରିବିନି ତୁ ପଚାରେ ସିଏ ଏବେ ପର୍ଯ୍ୟନ୍ତବି ଆଡମିସନ୍ କରିନି। ସେକେଣ୍ଡ ଇଅର ମାନେ କେବେ ଷ୍ଟାର୍ଟ ହେବ ରି ଆଡମିଶନ୍ ଟା ତୁ ଦେଖ ଦେଖିକି କହିବୁନୁ ତୋ ଘରେ ତ ସେଇଠି ଅଛି। ସେ ଦେଖୁନି କଣ କରିବ ଦେଖିବା ଆଉ ଗୋଟେ ଯେ ସାଙ୍ଗ ଅଛି ସିଏ ବି କହୁଛି ମୁଁ ରିଆଡମିସନ କରିବି। ସିଏ ତ ବାହା ହେଇନି ସେ କହୁଛି ମୁଁ ରିଆଡମିସନ କରାଇବି ତ ଆଉ ଗୋଟେ ସାଙ୍ଗକୁ ପଚାରିଲେ ସେ ପୁ ମାନେ ପଢି ଦେଇଛି ସେ କହୁଛି ମୁଁ କି କହିଲା ମୁଁ କେମିତି ଆଡମିନ କ ମାନେ କ୍ କ କରେଇବି ତୁ ଆଗେ ଯାଇକି ସାର୍ ଙ୍କୁ ପାଚାର ମାନେ ସେମାନେ ଆମ ଆମକୁ ପଚାରୁଛନ୍ତି ରିଆଡମିସନ୍ ସାର୍ ଙ୍କୁ ପଚାରିଲେ ହେବ କି ଆମ ଆମେ ପଚାରିଲେ ହେବ ଆମେ ତ୍ କଂପ୍ଲିଟ୍ ହେଇସାରିଛି। ଆମକୁ ପଚାରିଲେ କଣ ହବ? ଆଉ ତୁ କହ ତୁ କଣ କରୁଥିଲୁ ବସିକି? ମୁଁ ତ ପେଣ୍ଟିଂ କରିଥିଲି ବସିକି।
ଓ।
ହଁ ବ
ତୁ ଭଲ ପେଣ୍ଟିଂ କରୁଛୁ?
ହଁ।
ମତେ ଗୋଟେ କରିକି ଦବୁ ନା?
ହଁ ତୁ ଯୋଉ, ଯୋଉ ଚିତ୍ର ଦେବୁ ମୁଁ ସେଇ ଚିତ୍ର ଟା କରିକି ତୋତେ ଦେଇଦେବି। ଫଟୋ ପଠେଇବୁ ମୁଁ ଦେଇଦେବି, ବଢିଆ ବଢିଆ ଡ୍ରଇଂ କପିରେ କରିଦେଇଛି, ପଠେଇବି ମୁ ଦେଇଦେବି। ଆଉ ତମର ଦେହ ଭଲ ଅଛି?
ହଁମୋ ଦେହ ଭଲ ଅଛି, ତୋ ଦେହ?
ହଁ ହଁ ଭଲ ଅଛି, ସନ୍ଧ୍ୟା ବେଳେ କଣ ଖାଇବୁ?
ମୁଁ ସେଇ ବିସ୍କୁଟ ପାଣି, ଆଉ କଣ ଖାଇବି? ହୁଁ
ଚା ଖାଉନୁ କି?
ମୁଁ ଚା ଖାଇନି, ମତେ ଚା ପସନ୍ଦ ନୁହେଁ। ଯଦି ଖାଇବି କେବେ?
ମୁଁ ଭାବୁଥିଲି, ମୁଁ ପାସ୍ତା ତିଆରି କରିକି ଖାଇବି, ମତେ ପାସ୍ତା ବହୁତ ପସନ୍ଦ। ତତେ କୋଉ, କୋଉ ଜିନିଷ ପସନ୍ଦ ଅଧିକ?
ମତେ ବେଶି ସମୟ ଗୁପଚୁପ ମୁଁ ତିଆରି କରିଥିଲି, ଏଇ କେତେ ଦିନ ହେଲା।
କେମିତି ତିଆରି କରିଥିଲୁ ଟିକେ କହିଲୁ?
ମୁଁ ଟିକେ, ମୁଁ ଅଧା ତିଆରି କଲି ମୁଁ ବୋଉ ମତେ ଟିକେ ସାହାଯ୍ୟ ଘ ଦେଇଛି
ଆଉ ମାନେ ସେଟା କହିପାରିବୁନୁ?
ଗୁପଚୁପ୍ ମାନେ, ଗୁପଚୁପ୍ ଟା ମାନେ କିଣା ଗୁପଚୁପ ଥିଲା, ସେଟା ଖାଲି ଟିକେ ଛାଣିଲି। ହଁ
ହୁଁ ହୁଁ।
ଆ ଆଳୁ ଆଉ ଯ ସୋଲା ତାକୁ ସିଝେଇଦଲି ତାପରେ ଦେଇ ଯ ଉ ତେନ୍ତୁଲି ପାଣି କୁ ଖଟା ତିଆରି କଲି।
ହଁ
ତାପରେ ଆଡୁକୁ ସବୁ ବାଦାମ ଆଉ ପିଆଜ ଧଣିଆ ପତ୍ର ସବୁ ଦେଇକି ତାକୁ ଇଏ କଲୁ। ଚଟଣି କରିକି ତାପରେ ଖାଇଲି।
ବଢଆ ମଜା ଆସିଥିବ ତ?
ତୁ କଣ ତିଆରି କରିବା ଭଲ ଭାବରେ ଶିଖିଛୁ, କହ ତ?
ମୁଁ ଶିଖିଛି ଖାଲି ମ୍ୟାଗି। ଆଉ ପାସ୍ତା, ଆଉ ଆଉ ଅଣ୍ଡା ର ବି କିଛି ତିଆରି କରିଦେବି। ଅଣ୍ଡା ଚପ, ସବୁ ତିଆରି କରି ଦେବି।
ହୁଁ, ମୁଁ କାଲି ପାସ୍ତା କେମିତି ତିଆରି କରିଛି ପଚାରିବୁନୁ?
ହଁ କହନୁ।
ହା। ମୁଁ ଫାଷ୍ଟ ପାସ୍ତା ଆଗେ ସିଝେଇ ଦେଲି ପାସ୍ତା କୁ ସିଝେଇ ଦେଇକି ତାପରେ ମୁଁ ପ୍ୟାଜ, ଟମାଟର ଆଉ ନେ ତାପରେ ଲଙ୍କା ତାକୁ କଟିଂ କରି କି ପକେଇଦଲି, ତାକୁ ଭାଜିଲି, ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ପକେ ପକେଇଲି ପକେଇଲା ପରେ ତାକୁ ଆଉଥରେ ଟିକେ ପାଣି ପକେଇକି ତାକୁ ଭାଜିଲି ତାପରେ। ପାସ୍ତା ଡାଳି ଦେଲି ପାସ୍ତା ଡାଳିଲା ପରେ ତା ଚିଲି ସସ୍ ଟମାଟୋ ସସ୍ ଡାଳିିଲି। ତାପରେ ଚିକେନ ମସଲା ଟିକେ ପକେଇଦେଲି। ତାପରେ ତାକୁ ମିକ୍ସ କଲି ହେଇଗଲା ପାସ୍ତା ତିଆରି।
ତୁ ଗୋଟେ ଅଲଗା ପ୍ରକାର ତିଆରି କଲୁ ମୁଁ ଗୋଟେ ଅଲଗା ତିଆରି କରିଥିଲି। ସେଟା ମୁଁ ଫାଷ୍ଟେ। ଫାଷ୍ଟ ତାକୁ ଯେମିତି ମ୍ୟାଗି କୁ ଆମେ ଗରମ ପାଣିରେ ଫାଷ୍ଟ। ସିଝେଇକି ତିଆରି କରୁ ମୁଁ ଫାଷ୍ଟ ତାକୁ ସେମିତି। ସିଜେଇ ଦେଇଥିଲି ତାପରେ ପିଆଜ ଆଉ ଉଁ। ଲଙ୍କା। ଆଉ ଯୋଉ କଲର ମିର୍ଚ ସବୁ ଫାଷ୍ଟ ପାସ୍ତା ହେଇଗଲା। ତାପରେ ପାସ୍ତା କୁ। ହଁ ଟମାଟୋ ମୁଁ ସକ୍ସ ପକେଇଥିଲି ଟମାଟୋ ସକ୍ସ।
ମୁଁ ଦିଟା ପକେଇ ଦଉଛି।
ନା ଫାଷ୍ଟେ।